ହାଲୋ ହଁ କଣ କ ଏଇ ବସିକି ଲେଖୁଥିନ ଟିକେ ଏବେ ପାଠ ଥିଲା ସେଇଟା ବସିକ ଲେଖୁଥିନି।
ଓହୋ କଣ ଅନଲାଇନ କ୍ଲାସ କରୁଚନ୍ତି ନା କଣ?
ହଁ ଅନଲାଇନ୍ କ୍ଲାସ କରୁଥିଲି ତା ପାଠ ଦେଇଥିଲେ ତ ବସିିକି ଲେଖୁଥିନି।
ଓହୋ।
ଆଉ ତମକୁ କଣ କରୁଚ?
ଏଇ ମୁଁ ବଇଚି ଟିକେ ମୁଁ କହିନି ଦେଖା ଫୋନ କରେ କଣ କରୁଚନ୍ତି ଆଉ। ତମେ ତାହାନେ ପାଠ ପଢୁଚ। ଆଉ କଣ କହୁଥୁନି କି ମାନେ ଯୋଉ ତମ ଆଡେ ଏବେ ସବୁ ବାହାଘର ସିଜିନ ସବୁ ଚାଲିଲାଣି ନା? କାହାର ବାହାଘର ଅଛି ହବାର?
ନା ଆମ ଗାଁ ତ କେହି ଝିଅ ଫିଅ ନାହାଁନ୍ତି ବାହା ହବା ପାଇଁ ସମସ୍ତେ ପାଠ ପଢୁ ଛନ୍ତି ଆଉ ଯଉ ମାନେ ବାହା ହବାର ଥିବ ସେମାନେ ବାହା ହେଇସାରିଲେଣି। ଏବେ ତ ଏବେ ତ୍ କିଏ ଝିଅ ଫିଅ ଆମ ଗାଁ ରେ ତ ନାହାନ୍ତି ଆମ ଛୋଟ ଗାଁ ଟା ନା କିଏ ନାହାନ୍ତି
ଅ ହ।
ହୁଁ।
ହୁଁ। ଆଉ।
ଆଉ ତମର କଣ ବାହାଘର ଫାଘର କାହା ଅଛି ବୋଧେ ଅଛି ନା କଣ?
ହଁ ଆମର ତ ଭାଇ ବାହାଘର ହବ ହବାର ଅଛି ଏ ହେଇନି ହବ ମାନେ କଣ କୁହନି ଏବେ ଯୋଉ ଗୋଟେ ଚାଲୁନି କି ମଳ ମାସ
ହୁଁ ହୁଁ।
ଏଇନା ହେଇନି ହବ ସେ ରଜ ପରେ। ହଁ ବା ଜାଣିଚ ତ ବାହାଘରେ ହଁ।
ହଁ। ବାହାଘର ତ ଭଲ ଭଲ ଖାଇବା ଖାଇବା ହବ ଆଉ ତମେ ଯିବ ଆଉ। ନୂଆ ଭାଉଜ ତ ତମର ଆସିବେ ତାଙ୍କ ସହ ଭଲ ଗପସପ କରିବ ଆଉ ତମ
ଆ ନାଇଁ ଆ ମୁଁ ମୁଁ ଫୋନ କରିଥିନି କଣ ତମ ହଁ ବାହାଘର ନା ତମକୁ ବି କହିମୁଁ। ତମେ ବି ଯିବ ଆଉ ଜାଣିଚ ତ ଏବେ ବାହାଘରରେ କେତେ କଣ ସବୁ ଖ ଚ ହଉଚି ମାନେ ଏବେ ସବୁ ରସମ ବାହାରିନିକି ଗୋଟେ ମେହେନ୍ଦୀ ଗୋଟେ ହଳଦୀ ମାନେ ସେଇଥିରେ ତ ଆଗେ ପ କେତେ ଟଙ୍କା ଯିବ ତାପରେ ତ ଟେଣ୍ଡ ଅଛି ମରା ହବ ହବ ଆଉ ତମଆଡେ ସେମିତି କେମିତି କରନ୍ତି ନା ନା ଅଲଗା କୋଉ ଭଳିଆ କରନ୍ତିି?
ନାଇଁ ଆମର ତ ସେମିତି ଆମର ଏବେ ତ ସେଇଟା ବାହାରିଚି ନୂଆ ଆଗକୁ ମୁଁ କାହିଁକି ଦେଖି ସେମିତି ବାହାଘର କରିଥିଲେ ଆମ ଭାଇ ଘର କରିଥିଲେ ସେମିତି ଗୋଟେ ବାହାଘର। କିନ୍ତୁ ଆମ ଏଇ ଏରିଆରେ କାଇଁ ସେମିତି ସେମିତି ବାହାଘର କାଇଁ କରିନାହାନ୍ତି ଏମିତି ଏମିତି ଫଟୋ ଫଟ ଉଠେଇନ୍ତି ଏମତି ଏମିତି ଘରେ ବାହାଘରଥିବ ଖାଲି ଆଉ ତା ପୂର୍ବଦିନ ସେଇଦିନ ହଳଦୀ କରିକି କରିଦିଅନ୍ତି ଆ
ଉଁ ଏବେ ତ ସବୁ ହଉନି କି ଆଗେ ହବ କଣ ମେହେନ୍ଦୀ ଟା ହ ଆଗେ ମେହେନ୍ଦୀ ହୁଏ। ମେହେନ୍ଦୀରେ ନାଚ ଗୀତ ମାନେ ଦୁନିଆ ବନ୍ଧୁବାନ୍ଧବ ଆସିବେ ନାଚ ଗୀତ ହବ।
ହଁ।
ତାପରେ ହଳଦୀ ରସମ ଟା ବି ହବ ହଳଦୀ ପାଣି ଏବେ ତ ମାନେ ଦେ ଖିଚ କେମିତି ଗୋଟେ ଫଟୋ ସବୁ ଉଠା ହଉଛି ମାନେ ହଳଦୀ ପାଣିକି ବି ଢଳା ହଉଥିବ। ନାଇଁ କି ସେଇ ଟାଇପର ସବୁ କରାଯାଇଛି।
ତ ବହୁତ ସାରା କରୁଛନ୍ତି ମେହେନ୍ଦୀ ସ ସଜୋଉଚନ୍ତି ସେ ଶଢୀ ଚୁଡି ଭେଜ ଗୋଟେ ହଳଦୀରେ ଗୋଟେ।
ସବୁଥିରେ ମାନେ ଅଲଗା ଅଲଗା ସବୁ। କସ୍ମେଟିକ ତ ଆଣେ ଡ୍ରେସ୍ ସବୁ ଅଲଗା ଅଲଗା କଲର ର।
ବାହାଘର ରେ ମେନ୍ ବରଯାତ୍ରୀ ନାଚିବା।
ହଁ ସେଟା ତ ହବ ମାନେ ବାହାଘର ଦେଖ
ତାପରେ ବି ତମର ପୁଅ ବାହାଘର ଆହୁରି ବଢିଆ ମଜା ସବୁ ଲାଗିବ।
ହଁ ପୁଅ ବାହାଘର ବି ଏବେ ମାନେ ଆଠ ଦଶ ଲକ୍ଷ ଖର୍ଚ୍ଚ ନକଲେ ତ ହଉନି ଗୋଟେ ବାହାଘର।
ହୁଁ।
ଆଉ ଯୋଉ ଟେଣ୍ଡ ଦେଖୁଛ କେବେ ଟେଣ୍ଡ ଗୋଟେ ମାରିବ ମାନେ ଲକ୍ଷ ଉପରେ। ତଳକୁ ଆଉ ନାହିଁ ଟେଣ୍ଡ ସେ ତ ସାଙ୍ଗରେ ହଉଛି କଣ କୁହନି ମାନେ ବାହାଘର ରେ ଯୋଉ ସୁନା ଏବେ ତ ସବୁ ଟ ଗୋଟେ ହେଇଗଲାଣି ମାନେ କମ୍ପଲସରି ସୁନା ହାର।
ହୁଁ।
ଆ ସୁନା ତ ଯୋଉ ରେଟ ଜାଣିଥିବ।
ହଁ ସେଟା ଏତେ କଥା କହିହପାରନି କୁହନା ଏରା ଏତେ ଏତେ ଏରା ମାନେ ଇଏ କରନ୍ତି କି? ବୁଝିପାଇଲେନା କଣ ହଁ।
ଓହୋ।
ପର୍ସନାଲ ହେଇଯାଉଛି ତ ସେଥିପାଇଁ ଆଉ।
ଓହୋ।
ବାହାଘର ଫହାଘର ହେବ ହଁ ବାହାଘର ତ ଧୁମଧାମ ଧୁମଧାମ କ ଧୁମଧାମରେ କରନ୍ତି ବାହାଘର।
ହଁ ବାହାଘରଟା ହୁଏ ଯୋଉ ଭୋଜିଭାତ ଜାଣିଥିବ କେତେ ପ୍ରକାର ସବୁ ଆଇ
ହଁ ସେ ବାହାଘର ବହୁତ ସାରା ମସ୍ତ ହୁଏ ଖାଇବା ପିଇବା ଭୋଜିି ଭାତ। ପୁରା ମଜାରେ ପୁରା ତମେ କରିବ ଆଉ ବାହାଘର ଯିବ ବୁଲିବ ଆଉ ନା କଣ।
ହଁ ହଁ ବାହାଘର ତ ଏବେ
ଆଉ ତମ ପୁଅ ଯିବ ନା ମାମୁ ବାହାଘର ହଉଛି ଆଉ ଯିବନି କି। ମୁଁ କହିଲି ତମେ ଶାଢୀ ଫାଡି ସବୁ ଆଣି ସାରିଲଣି ନା ବାହାଘର ଫାଘର ପାଇଁ।
ସବୁ ତ କିଣାକିଣି ହେଇନି କିନ୍ତୁ ହବ ଆଉ। ଏଇ ବାହାଘର ସିଜନ ତ ଯାହା କରାଯହିବ ଆଉ। ସେମିତି ବି କିଛି ଭାବିନୁ କଣ କଣ ସବୁ କରାହବ କି ଇଏ ହବ।
ତମେ ତମେ ଆଣିନ ଶାଢୀ ଫାଡି ତମ ବାହାଘର ଯିବ ନା ନାଇଁ ଶାଢୀ ଚୁଡି ତମର ନୂଆ ନୂଆ ପ୍ରିମିୟର। ଯେ ଗୋଟେ ସେଟ୍ ତମେ ଗୋଟେ ଲେହେଙ୍ଗା ନେଇ ଆସିବ।
ମାନେ ଦେଖ ଯୋଉ ହଳଦୀ ରସମ ବେଳେ ସେତଳୁକୁ ସବୁ ସମିସ୍ତଙ୍କର ଗୋଟେ କଲର ନୁହଁକି।
ହଁ।
ସେଥିରେ ଗୋଟେ ଅଣାଯିବ। ଆଉ ବାହାଘର ମାନେ ପିନ୍ଧିକି ଯିବା ପାଇଁ ଗୋଟେ ଅଣା ହବ। ରିସେପସନ ବେଳକୁ ଗୋଟେ ଏମିତି ସବୁ କରାଯିବ ଆଉ।
ହଁ ସେ ହଳଦୀ ଗୋଟେ ମେହେନ୍ଦୀ ଗୋଟେ ନେଇଆସ ମେହନ୍ଦୀରେ ନେଇଆସିବ ଗ୍ରୀନ୍ କଲର। ଶାଢୀ, ହଳଦୀରେ ହଳଦିଆ କଲ ଆସି ହଁ ବାହର କୁ ତ ତମେ ନେଇ ଆସିବ ଗୋଟେ କଣ କହିଲ ଖରିଆ ଟାଇପରେ ନନେ ଅଲଗା ଏବେ ଯୋଉ ଏବେ ଫିକା ଗଲା ଆସୁଛି ନା। ସର୍ଟର ଆଉ ଗୋଟେ କଲର ମିଶିକି ଫିକା କଲର୍ ବେବୀ ପିଙ୍କ କଲର। ଏ ଫିକା କଲର ଗୁଡାକ ଏବେ ଚାଲିଛି ଶାଢୀ ଗୁଡାକ ସର ବେବି ସର୍ପ କଲର୍। ହଁ ଷ୍ଟୋନ ଫୋନ ବସିଥିବ ଗୋଟେ ନେଇଆଶିବ ଶାଢ଼ି ଟେ ପୁରା ପିନ୍ଧିବା ଆଉ। ତମକୁ ତ ସବୁ ଅନେଇବେ ଆଉ କାଇଁ ବ୍ରାଇଟ୍ ଆଉ କିଏ ଅନେଇବେନି?
ହଁ ଆଉ ଯୋଉ ଆଇଟମ ଦେଖୁନ କେମିତି ସବୁ ହଉଛି। ମଟନ, ଚିକେନ। ହଁ ଛତୁ ପାନୀର ଦୁନିର ଏଇନା ସବୁ ଆଇଟମ୍।
ଉଁ ଛତୁ ପନିର କେତେ ସାରା କରୀଛନ୍ତି ଆଉ।
ମଟନ୍ ମଟନ ଜାଣିଚନା କେମିତି ସବୁ କରା ହୁଏ?
ଉଁ ନାଇଁ ମଟନ୍ ଟା ମତେ ମାନେ ହଁ ମୁଁ ତ ପଚାରିଥାନ୍ତି ମଟନ୍ ଟା କେମିତି କହନି ମଟନ ମୋତେ ଆସ ସେନ ଟୋଲି କେମିତି କରିନି ମତେ ଟିକେ କହିଦେବୁ ତି ମଟନ୍ ଟା କେମତି କନ ମଟନ୍ ରେସିପି ଟିକେ କହିଦେବ?
ମଟନ ମଟନ ମା ହଉ ହଉ। କହିଦଉଛି ଆ ଦେଖ ମଟନ୍ କିଣି ଆଣିବ ମାନେ ଭଲ ଭଲ ପିସ୍ ଦେଖିକି ସବୁ ମଟନ ଲ ଆଣିବ। ଏଇଟା କଣ ଏବେ ସବୁ ଚର୍ବି ଦେଇ ଦଉଛନ୍ତି ମାନେ ଏଟ ଏତେ ଟେଷ୍ଟି ଲାଗିବ ନାଇଁ। ତରକାରୀ କଣ? ଆଉ ଭଲ ଭଲ ପିଲ
ଖାଏନି ଏବେ କିନ୍ତୁ ମୋତେ କଇତେ ସବୁ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ। ମୁ ସେଥିପାଇଁ ମତେ ରୋଷେଇ କତ ଭଲ ଲାଗେ ମୁଁ ନ ଖାଏ ପଛେ ମୁ ରୋଷେଇ କରତେ ବହୁତ ଭଲ ଲାଗେ ମତେ ଟିକେ କହିବ। ହଁ ତାପରେ
ହଁ ତାପରେ ମାନେ ଭଲ ଭଲ ପିସ ଆଣିକି ତାକୁ କଣ କରିବ ଆଗ ସବୁ ମସଲା ପିଆଜ, ରସୁଣ, ଅଦା ଉଁ ସବୁ ତାକୁ ପେଷ୍ଟ କରିଦେବ, ପେଷ୍ଟ କରିଦେଇକି ତେଲ ଆଗ ତଢେଇ ବସେଇ ଦବ ତେଲ ତାପରେ ଢାଳିବ ତେଲ ଯେତେଳେ ଟିକେ ତାତିଯିବ ଗୋଟା ମସଲା ସବୁ ଆସୁଛି ସେ ଗୋଟା ମସଲା କୁ ସବୁ ପକେଇ ଦବ। ପକେଇ ଦେଇ ନା ତାପରେ କଣ କରିବ ପିଆଜ ପକେଇଦବ। ଯୋଉ କାଟିକି ରଖିଥିବ ଯୋଉ ପିଆଜ ପିଆଜକୁ ପକେଇଦବ ପକେଇ ଦେଇକି ସେ ମସଲା ପିଆଜ ଟା ହେଇ ଆସିଲା ବେଳକୁ ମସଲା ଟା ପକେଇବ। ମସଲା ଫ୍ରି ପୁରା ପାଗିଦବ ମାନେ ଯେମିତି ମସଲାର କଞ୍ଚା ବାସ୍ନା ଟା ପଳେଇବ। ସେଇଭଳିଆ ମସଲା ଟାକୁ ପଗିଦେବ ପଗିଦେଇକି ତାପରେ କଣ କରିବ?
ମାନେ ମସଲା ଟା କଷିବୁ ପୁରା ପାଣି ଦେଇ ଦେଇକିନା କସୁଥିବୁ ନା ତେ ତାପରେ
ମା ଖଷ୍ଟ। କସିବ ମାନେ ଯେମିତି ଉଁ ଯେଉଁ ଅଦା ପେଷ୍ଟ ଯେଉଁ ବାସ୍ନାଟାଦିଏ ବାସ୍ନା ଟା ଯେମିତି ପଳେଇବ। ଆ ବାସ୍ନା ରହିଲେ ଉଁ
ମିଟ୍ ମସଲା, ଚିକେନ ମସଲା ପକେଇବିନି ଖାଲି ମିଟ୍ ମସଲା ଏଇଖୁଣି ପକେଇଦିଅ।
ନାଇଁ ଶୁଣ ଆଗେ ମସଲା ଟା ପାଗିଦବ ପାଗି ସାରିଲା ପରେ ଲ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ମାନେ ଚିକେନ ମଟନ ମସଲା। ଆଉ ଗରମ ମସଲା ଏମିତି ସବୁ ମସଲା ଦିଆଯିବ ତାର। ମସଲା ଦବ ତାକୁ ଘାଣ୍ଟିବ ହେଇ ସାରିଲା ପରେ। ତାକୁ କଣ କରିବ କୁହନି ଚିକେନ କୁ ସବୁ ନା ଯୋଉ ମଟନ କୁ ସବୁ ଢାଳି ଦବ। ଯେତିକି ତମେ ଆଣିଥିବ ମଟନକୁୁ ସବୁ ତା ସାଙ୍ଗରେ ଗୋଳେଇଦବ। ଗୋଳେଇ ଗୁଳାକି ନା ତାକୁ ଟିକେ ନୋଉଟ ପାଉଟୁ କରିଦବ। କରିଦେନେ ମାନେ ମସଲାଟା ମିଶିଯିବ ସେଇ ମଟନ ସାଙ୍ଗରେ, ମିଶ ଯାଇ ମିଶିଯିବ ମିଶିଗନେ ତାକୁ କଣ କରିବ ଟିକେ ପ୍ରେସର ରେ ବସେଇଦନେ ମଟନ୍ ଟା ଆମର କଣ କଡେଇରେ ଟିକେ ସି ଯିଏନି ମାନେ ଟାଇମ ଅଧିକ ଲାଗେ ନା। ସେଥିପାଇଁ ତାକୁ ପ୍ରେସର ସିଜି ଆଉ ପ୍ରେସରରେ ବସେଇ ଦେନେ
କେତେଟା ସିଟି?
ମାନେ କଣ କୁହନି। ଚାରି ନା ପାଞ୍ଚ ଛଅଟା ସେଟି ନା କାହିଁକି ନା ମଟନ ଟା ଟିକେ ମାନେ ଚିକେନରେ କଣ ତିନିଟା ସିଟିରେ ବି ହେଇଯାଏ। କି ଦିଟା ସିଟି ମଟନ ଟା ଟିକେ ସେଟା ଟିକେ ହାର୍ଡ ନା ତାକୁ ଟିକେ ଟାଇମ୍ ଲାଗେ। ସେଥିପାଇଁ ତା ପାଞ୍ଚଟା କି ଛଅଟା ସିଟି ମାରିଦେନେ ମଟନ ହେଇଯିବ। ଆଉ ତାକୁ ଟିକେ ଛାଡିଦବ ତା ଯୋଉ ଇଏଟା ପଳେଇବ ବାଷ୍ପ ଟା
ହଁ ମାନେ ବାଷ୍ପ ଟା ନିଜେ ଖୋଲିବୁ? ନା ସିଏ ସେଠି ମରିବ ବାଷ୍ପ
ନାଇଁ ନାଇଁ ସେଠି ନିଜେ ଆପେ ମରିବ ବାଷ୍ପ ଟା। ଯେତେବେଳେ ତାର ଟାଇମ ନା ଦେଖିବ ସିଟି ବାଜି ସାରିଲା ପରେ ତାକୁ ଓହ୍ଲେଇ ଆଣିବ। ଓହ୍ଲେଇ ଆଣିକିନା ଟିକେ ର ରଖିଦବ ତାର ବାଷ୍ପଟା ପଳେଇ ସାଇନେ ତାପରେ ତାକୁ ଖୋଲିବ ଦେଖିବ ମାନେ ହେଇଛି କି ନାହିଁ, ମଟନ ଟା ଟିକେ ଆଗେ ଖୋଲିକି ଦେ ଥିବ ଯଦି ତ ହେଇଥିବ ତ ଭଲ କଥା ଯଦି ନ ହେଇଥିବ, ତାକୁ ଆଉ ଟିକେ ପାଣି ଦେଇକି ଖାଲି ଟିକେ ଏମିତି ଜଷ୍ଟ ବସେଇ ଦବ। ବସେଇ ଦବ ମାନେ ତମେ ଯେ ସେତିକି ଦରକାର ଖାଇବା ଅନୁସାରେ ଝୋଳ ଯେତିକି ଯଦି ଝୋଳ
ହଁ କାହିଁକି ନା ସେଠି ସେ ହେ ସେଠି ସେଠି ହେଲା ତଉ ସେଠି ପାଣି ମାନେ ସେ ସେଠି ପାଣି ଦେବୁ। ନା ଏକାଥରେ ମାନେ ଖୋଲିକି ନା କଡେଇ ରେ ପାଣି ଦେବୁ ପକେଇକି ଆଉ ଥରେ।
ନାଇଁ ନାଇଁ କଡେଇରେ ନଦେନେ ହବ। ଖାଲି ଦେଖିବ ଯଦି ସିଝି ଯାଇଛି ସେଇ ପ୍ରେସରରେ ବି ପାଣି ଢାଳିିଲେ ବି ଚଳିବ। ପ୍ରେସରରେ ପାଣି ଦେଇଦେଇକି ଆଉ କରିବା।
ଅ ହ।
ତାପରେ ଦେଖିବ ଖୋଲିକିିନା।
ତମ ତେ ଭଲ ତମେ ତ ପୁରା ପ୍ରପର ରୋଷେଇ ତମକୁ ଆସୁଥିବ।
ହଁ ମୁଁ ମଟ ମଟନ ଟା ବି ଭଲ କରେ। ଆଉ ଏ ତମକୁ ବତେଇଦେନି ଏମିତି କରିବ। ଦେଖିବ ଯଦି ତମକୁ ଟେଷ୍ଟି ଲାଗୁ ଲାଗୁଚି କି ନାଇଁ ତାପରେ ମତେ ତମେ ଫୋନ କରିକ ନା କହିବ। ହଁ ହଉ। ହଁ ଆଉ ତାହାନେ ମୁଁ ରହୁଚି ଆ
ହଉ ହଉ ହଉ।